ହଁ।
ହାଲୋ।
ହୁଁ କଣ କରୁଛ? ଉଁ ଏଇଠୀ ଶୋଇଛି ଆଉ। ଅଗଲ କଣ କହିଲା?
ରୋଷେଇ ସଇଲା
ଅଗଲ କଣ କହିଲା?
ସିଏ ବା ମନା କଲା କହିଲା ମୋ ଦେଇ ମନାକରୁଛି ମୁଁ କରିବିନି।
ହଁ ପ୍ରାୟ କିଏ ବିଲିଭ କରୁନାହାନ୍ତି ନା ସେଇଥି ପାଇଁକା। ଭଲ ହେଇଛି କାହାକୁ ବାଧ୍ୟ କର
ହଁ ମୋର ଆଉ ଗୋଟେ ସାଙ୍ଗକୁ କହିଲି ସିଏ ଏବେ ଅଫିସରେ ଅଛି। ସିଏ କହିଲା ମୁଁ ଆସିକିନା କରିବି।
କଣ କାମ କଲାଣି ସେ?
ହୁଁ ସେ ବ ଏବେ କରୁଛି ଏଇ ଯୋଉ କମ୍ପ୍ୟୁଟର କାମ କରୁଛି ଆଙ୍କି ଦୋହୁରିଆ।
ମାନେ କଣ ଏ ସାଲେରୀ ପାଇବ ନା ଏମିତି ସି ଶିଖୁଛି
ନାଇଁ ନାଇଁ ନାଇଁ ସାଲାରୀ ପାଇବ ପାଞ୍ଚ ହଜାର ଲେଖା ଦଉଛନ୍ତି ତ ହବନି। ହୁଁ ସେ କମ୍ପ୍ୟୁଟର କରିଥିଲା ସେଇ ତାର ଜଣେ ଭାଇ ଭଳିଆ ହେବେ ତ ବୁଝାବୁଝି କରିକି ନା ନେଇକି ସେ ଟଙ୍କା ଦେଇଛନ୍ତି। ନାଇଁ ଅଗଲ ମନା କଲା।
ତମେ କଣ କ କରିବ ଏଠିକି ଯୋଉ କମ୍ପ୍ୟୁଟର ତମେ କଣ କରିଛ?
ନାଇଁ କରିନି।
ଆଉ କରିବ କି?
ହଁ।
କାହିଁକି ନା ମେତେ ମିଲି କେତେ ଥର ପଚାରିଲାଣି ହେଲା
ହୁଁ।
ମିଲି ପଚାରିଲାଣି କହିଲା ସାକ୍ଷୀ, ସୋନି ଘରିକା ଯଦି କରିବେ ମାନେ କିଛି ଡିସକାଉଣ୍ଟରେ ଆଡମିସନ କରିବା କଥା ବୋଧେ କରେଇବ।
ଓହୋ ଆଇ ପୋ ରେ ତି?
ଏଇଟା ଏଇ ଅନ୍ନପଡାରେ ବା ଯୋଉ।
ହଁ ଅନ୍ନପଡ଼ାରେ ଦିଟା ଅଛି ତାଙ୍କରି ଆଇ ପୋର ଆମେ ବି ଯଦି କରିବୁ ସେଇଠି ହିଁ କରିବୁ ବା।
ସେଇଠି କରବ? ଏ କଲେ ବି କମରେ ବି ଗାଁ ଚିହ୍ନା ପରିଚୟ ନା!
ହଁ।
ହଁ ଯେ କମରେ ମତେ କେତେ ଥର ସେ କହିଲାଣି ହେଲା ମୋର ପଚାରିବି ପଚାରିବି ବୋଲି ମୋ ମନ ପଡୁନି କେତେବେଳେ।
ଓ ହୋ।
ଏ ପ୍ଲସଥ୍ରୀ ଯେତେବେଳେ କରିବ ସେତେବେଳେ କମ୍ପ୍ୟୁଟର ବି କମ
ହୁଁ ହୁଁ ସିଏ ସିଏ ଆଗରୁ କରିଦେଇଥିଲା ପ୍ଲସଟୁ ବେଳେ ଫାଷ୍ଟ ଇୟର ବଳେ ସେ କମ୍ପ୍ୟୁଟର କରିଦେଇଥିଲା।
ଭଲ।
ଆଉ ସେଇଥିପାଇଁ ସିଏ ଯାଇଙ୍କି ସେଇଠି ରହିଗଲେ ଆଉ।
ହଁ ଟିକେ ଚିହ୍ନା ପରିଚୟ ଲୋକ କମ ଟଙ୍କା ନବ।
ହୁଁ।
ଉଁ ସୁଇଟି କଣ କରୁଛନ୍ତି?
ସୁଇଟି ଅଛି ଏଇଠି ବା।
ହୁଁ ସେ ଫ୍ରି ହେଉନାହାନ୍ତି କି?
ହୁଁ ଅ ସୁଇଟି ତୁ ଫ୍ରି ହେଇନୁ? ତମକୁ ଫୋନ କରିଥିଲା ତମ ଫୋନ ୱେଟିଙ୍ଗକୁ ଆଇଲା ବା।
ସେ ନନା ଫୋନ କରିଥିଲେ ତ କଥା ହଉଥିଲି।
ଓ ହୋ ନନା ଫୋନ୍ କରିଥିଲେ କଥା।
ଆଉ ହଁ ମୁଁ କହିଲ କଣ ଫ୍ରି ହେଇକିନା କହିବ ମୋର ଆଉ କମ୍ପ୍ଲିଟ ହେଇଯାଉ ଆଉ ସାତଟା ଅଛି କମ୍ପ୍ଲିଟ ପାଇଁ ହେଲା।
ମୋର କିଛି ନାଇଁ କାମରେ ଏକା ତମେ ଯେତେବେଳେ ପାଇବ କଲ କରିଦବ, ଖାଲି ଅନଲାଇନ ନଥିଲେ ଆଉ ଅଫ୍ ଲାଇନ୍ କଲ୍ କରିଦବ କହିବ ଅନଲାଇନ ଆସ ଖାଲି ଫୋନରେ ଚାର୍ଜ ନଥିଲେ ଫୋନ୍ ଟା ମୋର ଥୁଆ ହୁଏ ନହେଲେ ମୁଁ ସବୁବେଳେ ଫ୍ରି।
ଲାଇନ ତ ନାଇଁ ଆଜି ଚାର୍ଜ ନଥିବ ବୋଧେ।
ନାଇଁ ମୋର ଅଛି ଫିଫ୍ଟି ୱନ୍ ଅଛି ମୁଁ ସକାଳୁ ହଣ୍ଡ୍ରେଡ କରିଦେଇଥିଲି।
ହଁ ବା ଆଜି କଣ ଏମିତି ଅଚାନକ ଏତେ ସମୟ ହେଲା ଲାଇନ୍ କାଟିିଛି।
ଲାଇନ ବୋଧେ କଣ ତାର ଘରିକା ଛିଣ୍ଡି ଯାଇଛି କଣ ବା ରିଚି ନନା ଗ୍ରୁପରେ ଫଟୋ ପଠେଇଛନ୍ତି।
ହଁ ହୁଁ।
କୋଉଠି ତାର ଫାର ଛିଣ୍ଡି ଯାଇଛି ବୋଧେ? ଆଇଥିଲା ପନ୍ଦର ମିନିଟ ଖଣ୍ଡେ ପରେ ତାପରେ ପୁଣି ପଳେଇଲା। ହୁଁ ଆଇଥିଲା ପନ୍ଦର ମିନିଟ୍ ଖଣ୍ଡେ ପ ପନ୍ଦର ମିନିଟ୍ ଖଣ୍ଡେ ରହିଛି ପଳେଇଲା। ଦଶଟା ସାଢେ ଦଶଟାରେ ନା ଏଗାରଟା ଖଣ୍ଡେବେଳେ ଆଇଥିଲା।
ମୁଁ ଆଉ ଦେଖିନେଇ ଗରମ୍ ହଉଚି ଟିକେ ଶୋଇବି ବୋଲି ହ ହ
ଏ ତମ ଇନଭର୍ଟର?
ଇନଭର୍ଟର ଚାଲୁଛି ଟିକେ ଏସି ଚାଲିଥିଲେ ଥଣ୍ଡା ନାଗିଥିଲେ ଶୋଇ ପଡ଼ିଥାନ୍ତି।
ଆଉ ଇନଭର୍ଟର୍ ରେ ଏଇନା ଭୋଲ୍ଟେଜ ଜୋରରେ ହଉଥିବ ଲାଇନ ନାଇଁ।
ଘଣ୍ଟାଏ ଖଣ୍ଡେ ଟିକେ ଚାଲିଗଲେ ଟିକେ ଦିହ ଥଣ୍ଡା ଲାଗେ ଶୋଇପଡିବ ହେଲା। ଆଉ କ ଟିଉସନ୍ ଯାଇଛି ଆ
ହୁଁ ହୁଁ ଆଉ କ
କେତେଟା କଲ ରହିଲା?
ମୋର ଆଉ ଇଏ ତିନି ଦୁଇ ସାତଟା। ତିନି ପାଞ୍ଚ ସାତଟା ହୁଁ।
ଓ ମୋର ଆଉ ଦିଟା ହେଇଗଲେ ହେଇ ସରିଯିବ ଦିଟା ହେଲା ଆଉ ପାଞ୍ଚଟା ସୁଇଟର ଚାରି ଟା
ହଁ
ଛଅଟା ଆଉ ଗୋଟେ ଏ ଗୋଟା କୋ
ଆ ଯିଏ କରୁଚ କରୁ ମୋର କଣ ଅଛି?
କଣ କହିଲ ହଉଛ?
ଉୁଁ ହେଉ ଯିଏ କଥା ଥା ହଉଛ ହବ ଆଉ ହଁ ଆଉ କଣ ଖାଇଲଣି?
ଆଉ କରନ୍ତୁାଇଁ ଖାଇ
ଉ ହୁଁ ସେ ଗପି ଗପି ପାଗଳ କରିଦବ। ସେ ଗପି ଗପି ସେ ଦଶ ମିିଟରୁ ସେ ଚାଳିଶ ମିନିଟ୍ କଣ ଅଶୀ ମିନିଟ ନେଇଯିବ
ହଁ
ନା ଆଉ କଣ କଣ କରୁଚ?
ନାଇଁ ଖାଇନୁ ସକାଳୁ ପଖାଳ ସେତିିକି ରୋଷେଇ କରିନଥିବ।
ଦାଦା ଆଇଛନ୍ତି କି ସାନ ଦାଦା?
ହୁଁ ହୁଁ ଦେହ ଭଲ ନାଇ ବା ହଁ
ହୁଁ କଣ ହେଇଛି ଜର ଛାଡୁନି ଯୋଉ ହେଇଥିଲା ସେବେଠାରୁ ନା କଣ ହେଇଛି?
ହୁଁ ତାଙ୍କ ଗୋଡ଼ ହେରୀକା ଭଲି କେଛନ୍ତି ହେଇଥିପାଇଁ
ଓହୋ
ଆଇଲ
ଶୁଭମ ସ୍କୁଲ ଯାଇଛି।
ଶୁଭମ ଆସି ସାରିଲାଣି ବା ସ୍କୁଲ ଆଜି ସକାଳୁ।
ସେ କୋଉଠିିକି ଯାଉଛି ବୀଣାପାଣି ନା ଏଇଠି ଉ ଯୋଉ ଗମେଟ ଗଲା।
ଗମେଣ୍ଟ ଗଲା ବେକାର ବିଣାପାଣି ଯାଇଁକି କିଛି ଲାଭ ନାହିଁ ବେକାର ଖାଲି ପାଠ ବି ପଢା ହଉନି ତାପରେ ଇଏ ବି ଯାଇକି ବରବାଦ। ଟ୍ୟୁସନ ବା ସେ ହଉଛି ପୁଟୁ ସାରଙ୍କ ଟିଉସନ।
ହଁ ଭଲ ସେ ସାର୍ ଟିକେ ମାନେ ଶିଖେଇଦେବେ ପାଠ ଟା ଧରିଯିବ। ଆକୁ ପଠଉନା ତମ ନନା ପୁଅକୁ ପୁଟୁ ସାରଙ୍କ କତିକି।
ସିଏ ଛୋଟ ଏତେ ଛୋଟ ପିଲାକୁ ଏତେ ଛୋଟ ପିଲାଙ୍କୁ ପଢେଇିବାକୁ ମନା କରୁଥିଲେ। ସିଏ କେବଳ ତିନି ଜଣ ଚାରି ଜଣ ପଢୁଛନ୍ତି ଖୁସି, ଆନି, ଶୁଭମ ଆଉ କଣଟେ ସେଠି ଗୋଟେ ପିଲାଟେ। ଶୁଭମ ପଡୁଛି ପାଞ୍ଚଶ ପା ହୁଁ।
ଉୁ ଛୋଟ ପିଲାକୁ ଏନା ପଢ଼ଉଚି।
ହୁଁ ହଁ ହଁ ଶୁଭମ ର ପାଠ ଶୁଭମ ପାଠ ଟା ପଢେ କିନ୍ତୁ ତାର ମନ ମାନେ ଯୋଉ ପାଠଟା ଏଇନା ଦେଇଥିବ ଘୋଷିଆକୁ ସାଙ୍ଗେ ସାଙ୍ଗ ଘୋଷିକି ତମକୁ କହିଦବ ସତେବେଳେ ପଚାର ଗୋଟାଏ ଦିନ ତା ପରଦିନ ପଚାର ଥିର ମାନେ ନଥିବ ସେ ପାଠ।
ହଁ କିନ୍ତୁ ପାଠ ପଢିବା ଆଗ୍ରହ ଅ
ହୁଁ ହୁଁ ହୁଁ।
ନାଇଁ।
ହଁ।
ଆଗ୍ରହ ତାର ପାଠ ପଢିବା ପାଇଁକା।
ସ୍କୁଲରେ ପାଠ ଦେଇଦେଇଥିବ ସାଙ୍ଗେ ସାଙ୍ଗେ କହିବ ଆସୁ ଆସ ମତେ ଟିକେ କହିଦିଅ ମାଡ ଖାଇବଡର। ଟ୍ୟୁସନ ପାଠ କହିଦିଅ ସବୁ ଯାହା କହିକି ଲେଖିଦବ ଯାହା ପଚାରିବ କହି କାଇ ଦବ ସାଙ୍ଗେ ସାଙ୍ଗେ ସେତିକି ବେଳେ। ତା ପରଦିନ କୁ ସେଇ ପାଠ ପଚାରିବ ତାର ମନ ନଥିବ ସ୍ମରଣ ଶକ୍ତି କମ।
ହୁଁ ମନେ ରୋହୁନି ପାଠଟା ଆଉ। ଛୁଆଟା ପଢିବ।
ଆଉ ।
ହୁଁ।
ଦଶ ମିନିଟରୁ ଅଧିକ ହେଇଗଲେ କିଛି ନାଁଇ। ଆଁ ହଁ ବା ଏଇ ଲିଚୁ ଲିଚୁ ଲାଇଟ୍। ଏବା ଗୋଡୋରେ ଗଳି ଯିବ। ନା କଁ କରିବା ହଁ ହଁ ହଁ ହଁ ଗଡ ଗଡ ହେଇ। ସେଇଠି ସେନ୍ତୀ ହୋଉଚି ସୁଇଟି ଦେଇ କୋହୁଚି ଭାଉଜ ହଗି ହେବି। ତେ ସୁଇଟି ଦେଇ କହିଚି ବାହୁଜ ଭାଉଜ ମତେ ସୁଇଟି ଦେଇ ଫାର୍ଷ୍ଟ କ କଲ୍ କଲା ଯେତୋବେଳେ ତା ପୁର୍ବୁରୁ କହିଚି ଭାଉଜ କୁ ପଚାରେ ଭାଉଜ ହଗି ।
କିଏ।
ସୁଇଟ ଦେଇ କହିଚି ଭାଉଜକୁ ପଚାରିବୁ ଭାଉଜ ତମେ ଆଜି ଲାଟିନ ଯାଇ ଥିଲ କି ନାଇଁ। କେତେ
ଚାରିଲେ କଣ ଅଛି? ଏ ଖାଅ ଖାଅ ସକାଳୁ ରୁଟିନ ତ ଖାଅ ପିଅ ହଗି ଦୌଡ। ଅଁ ଗାଧୁଆ ଠାକୁର ପୂଜା ଏଇଆ ଆଉ କଣ।
ଜମ ଡ଼ିଗ୍ରୀ।
ଆଉ ସକାଳ କାମ ରୁଟିନ ଆଉ କଣ।
ଠିକ୍ ରହିଲାନି।
ଏ ହେ ହେ ହେ ସେସବୁ ମୁନାକୁ କହିଥିଲି ଓପୋନ୍ କରିବା ପାଇଁ। ତାର ମଦ ପିଇକି ଚୁରୁ ହେଇ କରିବି ହେଇ କରିବି ତାଙ୍କ ସାଙ୍ଗସାଥି ଭୀ ତରେ ଓପୋନ୍ କରିଦେଲେ ପୁଅ ପିଲା ଭିତେରେ ସେ କଥାବାର୍ତ୍ତା ହେଇଯିବେ ସିଏ ହେଜ୍ଞାନ କରୁଛନ୍ତି କର ହେଜ୍ଞାନ କହିବା କଥା ଗୋଟେ ସଲ୍ୟୁସନ୍ ଦେଇଦେଲି ତମ କରିବ ନ କରିବ ସେଇଡ଼ା ତମକୁ
ହୁଁ ସିଏ ମିଛ ଭାବୁଚନ୍ତି ଆଉ।
ଏହଁ ସେ କାମ୍ କଣ କରିବେ। କଥା ହବା ମୁଁ ସେଇଆ କହିଲି ମୁଁ କହିଲି କା ସାଙ୍ଗରେ କାଇଁ କଥା ହେବି ଝିଅ ମାନଙ୍କ ସାଙ୍ଗରେ କ ଥା ହବ।
ହଁ। ଭାଇ ତମର ଭୋଜି ଖାଇଵାକୁ କିଏ ଯାଇଚି?
ଭୋଜି ଖାଇବାକୁ ବାପା ଯାଇ
ଆଁ ବଡାଆବା ଯାଇଚନ୍ତି। ସେ ରଜରେ ସେଇ ଆଇଲା ତ ସେମ୍ ଦେ ଖୀ ନା । ସେ ରଜ ସୁନ୍ଦରୀ ଦେଖିବାକୁ ପୁରା ପାଗଳ।
ହଁ।
ହଁ ପୁରା କୁହ ନା ନଅଟା ବାଜିବ ଶନିବାର ରବିବାର ନଅଟା ବାଜିଅନି ସେ ଟିଭି ଆଗରେ। ଖାଇଆ ପିଇଆ ଭୁଲଯିବ ରଜ୍ ଆରେ ସେ ଯୋଉ ମଜା ହୁଏ କମେଡି ରେ ସେ ଏବତି ହସନ୍ତି ସେଇ ପରିକା। ଟିକେ କମିପିବେ ସେତବେଳେ ହଁ ହଁ।
ନାଇଁ କିଏ ହବ ପୁରା ଏକ୍ସାଇଟେଡ ଥିଲୁ ନୂଆ ନୂଆ ସବୁ ସେତ୍ ତବେଳେ ହେଇଗଲେ ଏଲିନା ଆଉ ହଁ ତେବେ ସୂର୍ଯ୍ୟମୟୀ। ଏଇଗୁରା ସବୁ ହେଇଗଲେଣିନା ଆଉ ହୁଁ। ସେଇ ସେଇଥିରୁ ରଜ ସୁୁନ୍ଦରୀରୁ ଆସୁ ଆସୁ
ଏଥିରେ ଜିତୁଚନ୍ତି ସେମାନେ ସବୁ ଟିଭି ସିରିଏଲ୍ କରୁଚନ୍ତି। ନା ଏଇଟା ଯେମିତି ନାଚୁଥିଲି ଆଉ।
ଓ ହଁ ହଁ ଖାଇବ କଣ ଗାଧୁଆ ବେଳକୁ?
ରୋଷେଇ କଣ ବା ସେଇ ଡାଲିମା ଆଉ ଛୁଇଁ ଆଳୁ ଭଜା ହେଇଚି। ହଁ ଆଉଥେରେ
ଉଁ ହୁଁ ନା ଆମର ଛୁଇଁଆଳୁ ଭାଜିଲି। ଅଣ୍ଡା ଅମଲେଟ କଲି। ଡଙ୍କ୍ କଁ ତରକାରୀ କଲି। ପଖାଳ ବାଡେଇଲି। ଶୋଇଲି ଆଉ। ନାଇଁ ଶୁକୁଆରୁ ଅଣ୍ଡା ଆମଲେଟ୍। ଶୁକୁଆରୁ ଅଣ୍ଡା ଆମଲେଟ ଟ୍ରାନ୍ସଫର ହେଇଗଲା ଗରମ ହେଇଗଲା ଆଉ ଇଛା ହେଲାନି କରିବାକୁ।
ହଁ ଅଣ୍ଡାଆମଲେଟ ଟା ବି ଜଲଦି ହେଇଯିବ।
ତମର କଁ ଗଲଣି କଲେଜେ?
ନାଇଁ କଲେଜ ଯାଏନି। ଆଡମିସନ ହରିକା ସରଯାଇଚି। ଜୁଲାଇ ମାସକୁ ଯିବି। ଇ ଜୁଲାଇ ସାତ୍। ତେନା କେତେରୁ ଆରମ୍?
ମୁଁ ଅଗଲକୁ ମେସେଜ କରି ପଚାରିଲି ସେ ବୋଧେ ତମକୁ ପଚାରିଛି?
ହଁ ମତେ ସାଙ୍ଗେ ସାଙ୍ଗେ କହିଲା କି ନାଇଁ ଭାଉଜକୁ ମନା କରିଦେ ମୋ ଦେଇ ମନା
ଏ ହଁ ମୁଁ ତାକୁ ମେସେଜ କରିଥିଲି ତ? ଓ କାହିଁ ନମ୍ବର ଟା ଦେଇ ଦେଇଥାନ୍ତେ ରେଜିଷ୍ଟ୍ରେସନ ପାଇଁ। ତାକୁ ଆଗେ ମେସେଜ କଲା ଆମେ ଯଦି ଅନ୍ କରିଦେଇଥାନ୍ତୁ ନା ମୋ ନମ୍ବର ରେଜିଷ୍ଟ୍ରେସନ୍ ପାଇଁ ଦେଇ ଦେଇଥାନ୍ତେ। ଉଁ ହଉ ନେଇଗଲା ହଁ ହେଲା କଣ ଅଛି।
ହଁ।
ତମେ ଆରାମ ସେ। ମତେ କଲ୍ କରିପାରିବ। ଆମ ସିଲୁ ନମ୍ବର ଦେଇଦେବି ତା ସାଙ୍ଗରେ କରିପାରିବ। ନାନୁଙ୍କୁ ଦେବି ନାନୁ ସାଙ୍ଗରେ କହିପାରିବ।
ହଁ।
ତାପରେ ସିଉଟି ଏଠି ତ ଅଛନ୍ତି ସୁଇଟୁ ସାଙ୍ଗରେ କଲ୍ କରିପାରିବ ହଁ ତମେ ଆରାମ ସେ ପାଞ୍ଚ ଛଅ ଜଣ ହେଲେ
ହଁ ବା ଅତି ବେଶୀରେ ଆଠ ଏୟା ଆ ଏଗାର ଜଣ ଖଟେ ହେଇଗଲେ ତିରିଶ ଟା କଲେ ହେଇଯିବ। ହ ହଉ ହଉ ହଉ।